ହଁ କଣ କରୁଛନ୍ତି?
ଏଇ ଚାହା ବସେଇଥିଲି ଆଉ ଚାହା ପିଇବେଲି ଆଉ।
ଆଉ ରୋଷେଇ କଣ ଦିପହର ପାଇଁ?
ରୋଷେଇ ମୋ ଭାଇ ଯିବ ତ ଡ୍ୟୁଟି ବୋଉ ରୋଷେଇ ସକାଳୁ ଶୀଘ୍ର ସାରିଦେଇଛି ଭାତ, ଡାଲମା ଆଳୁଭର୍ତା, ପୋଟଳ ମସଲା ଦେଇକି ମସଲା ତ ନୁହଁ ଯୋଉ ଲଙ୍କାଗୁଣ୍ଡ ଧରିକି ଗୋଟିକିଆ ମସ ମାନେ ପୋଟଳଟା ଭଜାଇଛି
ଓହୋ, ଏ ସାଉଣ୍ଡ ଶୁଭାଯାଉଛି ବୋଧେ ସେପଟୁ
ନାଇଁ ଏଇ ଯୋଉ ଅମୁଲୁଟା ଫେଣ୍ଡୁଥିଲି ତ ସେଥିପାଇଁ।
ଓହୋ ନାଇଁ ମାନେ ସାଉଣ୍ଡ ତ ହଉ ଆଉ ମାନେ ଏ ଆମେ ପରିବାରକୁ ନେଇ କଥାବାର୍ତ୍ତା ହେଇପାରିବା କି?
ହଁ, କହୁନାହାନ୍ତି
କହୁଥିଲି କଣ ନା ମାନେ ଦେଖ ପରିବାର ହଉଛି ଦି ପ୍ରକାରେ ଗୋଟେ ହଉଛି ବଡ ପରିବାର ଗୋଟେ ହଉଛି ଛୋଟ ପରିବାର। ବଡ ପରିବାର କାହାକୁ କୁହନ୍ତି ନା ଯୋଉଠିଥାନ୍ତି ମାନେ ବାପା, ବଡ ବାପା, ଦାଦା, ମା, ଖୁଡି, ଜେଜେବାପା, ଜେ ମା, ଭାଇଭଉଣୀ ମାନେ ବହୁତ୍ ଥାଆନ୍ତି ସେଟା ବଡ଼ ପରିବାର ଛୋ ଛୋଟ ପରିବାର ହଉଛି ମାନେ ବାପା ମା ତାଙ୍କର ମାନେ ଛୁଆ ଦି ଜଣ କି ଜଣେ ଏତିକି ହଉଛନ୍ତି ମାନେ ଛୋଟ ପରିବାର, କିନ୍ତୁ ମାନେ ଗୋ ଗୋଟେ କଥା ବଡ ପରିବାରଟାରେ ଆମେ ସବୁ କିଛି ପାଇପାରିବା। ମାନେ ଏବେ ଶିକା ଯୁଗରେ ମୁଁ ଜାଣୁଛି ଛୋଟ କହୁଛନ୍ତି ମାନେ ଛୋଟ ପରିବାରଟା ହଉଛି ମାନେ ଖୁସି ପରିବାର। ବୁଝିପାରୁଚି ଜନଗଣନା ଜନଗ ନା ଇରେ ସବୁଥିରେ ୟିଏ ଛୋଟ ପରିବାର ଟା ମାନେ ଉଁ କିନ୍ତୁ ସୁଖୀ ପରିବାର ସେଇଟା କିନ୍ତୁ ମୋ ମତରେ ମୁଁ ଦେଖ ମୁଁ ବାହା ହେଇଚି ମାନେ ମୋର ଗୋଟାଏ ମାନେ ସେଇ ଗୋଟାଏ ପୁଅ
ହୁଁ ଉଁ
ମୋ ଫ୍ୟାମିଲିରେ କେବଳ ମୋ ପରିବାରରେ ମୁଁ କେବଳ ମୋ ଶାଶୁ ମୋ ଶାଶୁ ମୁଁ ଆଉ ମୋ ସ୍ଵାମୀ ଆଉ ଛୁଆ ମାନେ ଏ ଏତିକି ଆମେ ଆମର କେହି ନାହାନ୍ତି କିନ୍ତୁ ମୁଁ ଯୋଉଠୁ ଆଇଚି ମାନେ ମୋ ବାପ ଘରୁ ମାନେ ସେଠି ପୁରା ହଉଚି କଣ ମାନେ ପୁରା ବଡ ପରିବାର ସେଠି ଦାଦା, ବଡାବାପା ଆଉ ବଡ ବୋଉ ଉଁ ଜେଜେବାପା, ଜେଜେମା, ଭାଇ ଭଉଣୀ ମାନେ ପିଇସି ମାନେ ସମସ୍ତେ ସେଠି ଅଛନ୍ତି ମାନେ ବହୁତ ବଡ ପରିବାର ମତେ କିନ୍ତୁ ଏ ଠି ମାନେ ଛୋଟ ପରିବାର ଟା ମତେ ସେତେ ମାନେ ଆଡଜଷ୍ଟିଙ୍ଗ ମୁ କରିକି ତଥାପି ଚଳୁଚି ହେଲେ କଣ କରିବାିବ ଆମେ ଆଇଚୁ ନା ବଡ ପରିବାର ଆପଣଙ୍କୁ କୁଉଟା ପସନ୍ଦ କହିଲେ?
ମୋର ଏଠି ବି ଟିକେ ଛୋଟ ପରିବାର ଥିଲା ମ ଆମ ଏ ଏଠି ଆମେ କଣ କି ବାପା, ମା, ମା, ବାପା, ମା ମୁଁ କ ଗୋସେଇଁ ମା ଥିଲେ ସେଇଠୁ ମୋ ଭାଇ ଦିଟା ମୁଁ ଭଉଣୀ ଆମେ ଦି ଭଉଣୀ ହେଇକି ସାତ ଜଣ ଥିଲୁ ମୋ ବାପା ବି ଚାଲିଗଲେ ମୋ ମା ବି ଚାଲିଗଲେ ଅବିକା ତ ମୋ ମୋ ଭଉଣୀ ବି ବାହା ହେଇସାଇଲାଣି ମୁଁ ବି ବାହା ହେଇସାଇଲିନି ଅବିକା ମୋ ବାପ ଘରେ ବି ଛୋଟ ପରିବାର ଆମ ଘରେ ବି ସେଠି ବି ଛୋଟ ପରିବାର ଏଠି ବି ତିନି ଜଣ ଆମେ ସେଠି ବି ମୋ ଛୁଆକୁ ମିସେଇଲେ ଆମେ ବି ସେଠି ଚାରିଜଣ ହଁ ହେଲା ତ ମୋର ମାନେ
ହଁ ଆପଣଙ୍କୁ ମାନେ କିଛି ଲାଗୁନଥିବ କାହିଁକି କହିଲେ ଆପଣ ବା ମାନେ ଛୋଟ ପ ଛୋଟ ପରିବାରରେ ଯାଇଛନ୍ତି ପୁଣି ସେଇଠି ବି ଛୋଟ ପରିବାର ବି ପାଇଲେ ଆପଣଙ୍କୁ କିଛି ଲାଗୁନହି ମୁଁ ମ ମତେ ଏଇଟା ଗୋଟେ ମତେ କିନ୍ତୁ ଭଲ ଲାଗୁନି କାହିଁ କହିଲ ମୋର ବ ପରିବାର ଅଛନ୍ତି ମୋର ମୋ ଯେ ଜେଜେ ମା ମୁଁ ଯେତେବେଳେ ମାନେ ଆମେ ସାଙ୍ଗ ହେଇକି ଖାଉ ଆମର ସବୁ ପୁରା ପରିବାର ମାନେ ବସନ୍ତି ଗୋଲ ହେଇକି ଗୋଟେ ଜାଗାରେ ମାନେ ଚକଟା ଚକଟୀ ହୁଏ ଏନ୍ତି ବାଇଗଣ ଅ ବିଲାତି ଏମିତି ସବୁ ଚକଡି ଦଉ ଶାଗ ଭଜା ହଉ କି ମାଛ ହଉ ଯାହା ହଉ ଗୋଟେ ମାନେ ମାନେ ଥୋଇଦବୁ ଚାରିପଟେ ଏମିତି ବସି ପଡ଼ୁ ସମସ୍ତେ ଖାଇବୁ ମାନେ ମୁଁ ସେଇ ପରିବାରରୁ ଆସିଚି ବଡ଼ ପରିବାରରୁ ଏଇଠି ସେ ମୁଁ ଖାଇଲାବେେଳକୁ ମାନେ ଏକା ମୋତେ ସେଇଟା ଭଲ ଲାଗେନି ମୁଁ ତଥାପି ଏବେ ବି ମୋ ଆଇଲିଣି ଆସିକି ତେର ଚଉଦ ବର୍ଷ ହେଲାଣି ମୋ ବାହାଘର ତଥାପି ମାନେ ମୋ ଶାଶୁର ମୋର ସାଙ୍ଗ ହୋଇ କରି ମୋତେ ମୁଁ ବା ଆଇଚି ମାନେ ପରିବାର ବଡ଼ ପରିବାର ଆଇଚି ମତେ ଭଲ ଲାଗେନି ମାନେ ଏକା ସେମିତି ଖାଇବା ପାଇଁ ମତେ ଭଲ ଲାଗେନି। ମୁଁ ଯେତେବେଳେ ବି ଖାଇବି ସକାଳ ଟାଇମ ତ ଏକା ଯାହା ହେଲେ ଖାଇବାକୁ ପଡିବ ଯାଇଁଲେ କି ସକାଳ ଟା ଏକା ଯାହା ହେଲେ ଖାଇବାକୁ ପଡିବ ହେଲେ ଦିହି ପହର ଟାଇମ ଟା ଉଁ ବାଧ୍ୟ ହେଇକି ମାନେ ମାନେ ଏ ଏକା ଖାଉଚି ବା ଦିପହରେ ଟାଇମ ଟା ଯାହା ହେଲେ ବି ଆମେ ଏକାଠେ ମୁଁ ନ ଖାଇଲେ ମ ମୋ ଶାଶୁଙ୍କୁ ବାଧ୍ୟ କରିବି ମୁଁ କହିଲି ଯାହା ହେଲେ ଆମ ସାଙ୍ଗ ହେଇ ଖାଇ ଆମେ ସବୁବେଳେ କିନ୍ତୁ ସାଙ୍ଗ ହେଇକି ଦିପହର ଟାଇମ ଟା ଖାଉ ସାଙ୍ଗ ହେଇକି। ସକାଳ ଟାଇମରେ ସେ ଖାଆନ୍ତିନି କାହିଁକି ଚାହା ଫା ସେ ପିଅନ୍ତି ସେ ଖାଆନ୍ତିନି। ଆ ଜଳଖିଟା ଯାହେଲେ ଅଲଗା ଅଲଗା ଖାଇବାକୁ ପଡେ ଆଁ ଆଉ ତାପରେ ଆଉ ଗୋଟେ ହେଲା କା କଣ ନା ଦେଖ ବଡ ପରିବାର ଥିଲେ କୋଉଟା ସୁବିଧା ଗୋଟେ ଆମକୁ ଆମର କଣ ଗୋଟେ କାମ ପଇଲା ବାହାରକୁ ବୁଝିପାରୁଛନ୍ତି ଆମର ବାହାରକୁ କଣ ଗୋଟେ କାମ ଆମେ ଗଲା ପରେ ବି ଆମ ଘରେ ଯୋଉମାନେ ଜା ହଅନ୍ ନ୍ତୁ ମାନେ କି ଶାଶୁ ମା ମାନେ ଯିଏ ସବୁ ଥାଆନ୍ତି ଆମର ଦେଖ ମାନେ ଯୋଉ କାମଟା ପଡିଥିବ ସେମାନେ ବି ଆଇଲା ବେଳୁକୁ କରିଦେଇଥିବେ କି ବାସନ ଟା ଏଠି ପଇଲା କି ଲୁଗାପଟାଟା ଏଠି କଣ ପଇଲା ସଫା ହେଇନି କି ମାନେ ରୋଷେଇଟା ଆଜି ହେଇନି ସେମାନେ ଆଇଲା ବେଳୁକୁ ଆମେ ଆଇଲା ବେଳୁକୁ ମାନେ ସବୁ କାମ ସେ ସାରି ଦେଇଥିବେ। କିନ୍ତୁ ଏବେକା ଏଇ ଦେଖ ଯଦି ଗୋଟିିକିଆ ପରିବାରରେ ଆମେ ଏଇଠି ମାନେ ଗୋଟିକିଆ ପରିବାରରେ ରହିଚୁ ମୁଁ କେ ଗଲି କୋଉ କାମରେ ମୋ ପୁଅକୁ ନେଇକି ଯେତେଳେ ଦେହ ପା ଖରାପେ ହଉଚି ମୁଁ ଯାଉଚି ଡକ୍ଟର କତିକି ଯାଉଚି ବିଶ୍ଵାସ ଯାଉନି ଆଇଲା ବେଳୁକୁ ମାନେ ମୋ କାମ ଏଇଟେ ମାନେ ଯାହା ଯୋଉଠି ପଡିଚି ସେଇଠି ପଡି ଥିବ, କିଏ ମୋର ମୁ ଗୋଟିକିଆ ନା କରିବ କିଏ ସେଇ ସକାସେ ବଡ଼ ପରିବାର ସବୁଠୁ ସୁବିଧା, ହଁ କହୁନାହାନ୍ତି କୁହନ୍ତୁ।
ଆମର ବି ମୋ ଶାଶୁଘର ବଡ ପରିବାର ହିଁ ଥିଲା, ମାନେ କିଛି ପୋବ୍ଲେମ୍ ପାଇଁ ସେ ଟିକେ ସିଏ ହେଇଗଲେ ଅଲଗା ହେଇଗଲା, ସିଏ ତାଙ୍କର କିନ୍ତୁ ଆମର ଭଲ ମନ୍ଦ ହେଲେ ସିଏ ଆସି ଛିଡା ଆମେ ତାଙ୍କ ଭଲ ମନ୍ଦରେ ଆମେ ବି ଛିଡା ହଉ। ହେଇଥିବ ଆଉ। ଆଉ ମାନେ ଆମର ଏଠି କଣ କିଇଲୁ ଆମର ସିନା ମାନେ ଆମେ ଚାରି ପାଞ୍ଚ ଜଣ ସାତ ଜଣରେ କରିପାରୁୁଥିଲୁ ନା। କିନ୍ତୁ ଆମ ଘର ପାଖକୁ ମାନେ ଘର ଥିଲା ମାନେ ଖଞ୍ଜଳିଆ ହେଲା। ମାନେ ଖଞ୍ଜା ଭିତେରେ ଏ ମାନେ ମୁଁ ଟିକେ ଯାଉଚି ଆଉ ତମେ ଟିକେ ଅପା ଅଛ ଦେଖିଦବ ଥରକ ମୋ ବୋଉ କୁଆଡେ ଗଲା, ଛୁଆ ଅଛନ୍ତି ଛୁଆଙ୍କ କ ଥା ଟିକେ ବୁଝିଦବ, କି ଆମର ଏନ୍ତି ଥାଏ ହେଲା କିନ୍ତୁ ଏଠି କଣ କହିଲ ମାନେ ରୋଡ୍ ସାଇଟ୍ କି ମାନେ ଘର ପାଖୁକୁ ଚାରି ତାଲା ପାଞ୍ଚ ତାଲା ଘର କାହା ଘରୁକୁ ଯିବାର ନାହିଁ କି ଆସିବାର ନାହିଁ। ଯଦି ଯିବ ଗାଁ ଭିତୁରୁକୁ ଗଲେ ସେଠି ଯାଇଁ ଟିକେ ଶାନ୍ତି, ବସି କଥାବାର୍ତ୍ତା ହବ କି ଆଉ ଗାଁ ଭିତୁରୁ ତ ଆଉ ଯିବାକୁ ଇଚ୍ଛା ହବନିନି ହେନା, କିନ୍ତୁ ଅ ଏଠି କଣ ମାନେ ମାନେ ଟିକେ ଭାର୍ କଲା ବେଳୁକୁ ଏଇ ତୁ ଆଇଚୁ ଆସୁନୁ ଆସୁ କି କୁଆଡେ ଯାଉଚ ଏଇଠି ଆସି ବସୁନ ଟିକେ କଥା ହବ କି କଣ ଏନ୍ତି ଅଛି, ଆଉ ସେଠି ଆମର ପୁରା ଅଲଗା। ମାନେ ଲୋକ ବାକ ନାହାନ୍ତି, ଆଉ ସେ ଆମ ଘରେ ଯୋଉ ଭଡାଟିଆ ଅଛନ୍ତି ଭଡ଼ାଟିଆ ଙ୍କ ସହିତ କଣ କଥା ହବ। ଆଉ ହଁ କେତେବେଳେ କେନ୍ତି କଣ କରୁଚୁ କଣ ନାଇଁ ସିଏ ଗୋଟେ କଥା। ଆଉ ତାଙ୍କ ସହିତ ତ ବସିକି କଥା ହଉନି ନା କିନ୍ତୁ ଗାଁ ଲୋକଙ୍କ ସହିତ
ହଁ ମାନେ ଦେଖ ଏଇଟା ବା କହୁଚି ବଡ ପରିବାର, ଏ ଏତେ ସୁନ୍ଦର୍ ପରିବାର, ମାନେ ଏବେକା ଲୋକ ଦେଖ ଚାହୁଁଚନ୍ତି ଆମେ କେନ୍ତି ମାନେ ସେପାରେଟ୍ ମାନେ ଅଲଗା ଅଲଗା ଆମେ ରହିଆକୁ, ମାନେ ଦେଖ ବାହାସା ହଉଛନ୍ତି ପରିବାରରେ ବି ଥେଲେ ତାଙ୍କର ବଡ ପରିବାର ବି ସେ କଣ କରୁଛନ୍ତି ମାନେ ବାହାରକୁ ପଳଉଛନ୍ତି ଘର ଭଡା ନେଇକି ମାନେ ତାଙ୍କ ଛୁଆ ସିଏ ସ୍ୱାମୀ ସ୍ତ୍ରୀ ରହୁଛନ୍ତି। କିନ୍ତୁ ସେଇଟା କିନ୍ତୁ ହଁ ଏଇଟା କିନ୍ତୁ ଭଲ ନୁହେଁ, ଜାଣୁଚେ ଆଜି ଯୁଗରେ ମାନେ ସେଟା ଚାହୁଁଚନ୍ତି କିନ୍ତୁ ଭଲ ନୁହେଁ, ତାପରେ ମୁଁ କିନ୍ତୁ କାହା କଥା ମୁଁ କହିପାରିବିନି ମୁଁ ମୋ କଥା କହୁଚି ମ ମତେ କିନ୍ତୁ ବଡ ପରିବାର ମାନେ ବହୁତୁ ଭଲ୍ ଲାଗେ, ମାନେ ମୁଁ ଆଇଚି ନା ବଡ ପରିବାରରୁ ଆଇଚି, ସମସ୍ତେ ଆମ ଘରେ ଅଛନ୍ତି ବି ସମସ୍ତେ ଆମ ଘରେ ଅଛନ୍ତି। ଆଉ ମାନେ ଯେତେ ଯାହାଲେ ମାନେ ବଡ ପରିବାରଟା ସବୁଠୁ ଭଲ ପରିବାର, ଆଉ ଆପଣଙ୍କର ତ ଛୋଟ ପରିବାର।
ହଁ ସେଠି ଦିହ ମୁଣ୍ଡ ହେଲେ କିନ୍ତୁ ଶାଶୁଙ୍କର ତ ବୟସ ହେଲାଣି। ଶାଶୁ କଣ ସେମିତି ଯେମିତି କରୁଚନ୍ତି ଆଗରୁ ସେମିତି କଣ କରିପାରିବେ? କିନ୍ତୁ ଗୋଟେ ଯାଆଟେ ହେଇଥିଲେ କିନ୍ତୁ ଗୋଟେ ସାହସ। ହେଲା। ଆଉ ସେତିକି ବି ଯଦି ନଥିବ। ଗୋଟେ ମୁଁ ତମର କଣ ହେଲେ ଯାଆ ଅଛନ୍ତି କି କଣ? ମୋର କଣ ମାନେ ମୋ ନିଜେ ଏକେଲା। ଆଉ ମୋ ଦାଦା ଶ୍ୱଶୁର ଘରିକାଙ୍କର ଛୁଆ ବାହା ହେଇନାହାନ୍ତି। ବୟସ ହେଇନି ସିଏ ସେଥିପାଇଁ ବାହା ହେଇନାହାନ୍ତି। ଆଉ ସିଏ ବି ତାଙ୍କ ଘରେ ଅ ତା କରେ ଆମର ଆମ ଘରେ ମାନେ ସେପାରେଟ୍ ଟାଇପ୍ ର ହେଲା। ମୁଁ ତ କଣ ଗୋଟେ ଦିହ ମୁଣ୍ଡ ହେଲେ ଦିହ ମୁଣ୍ଡ ହେଲେ ସେଠୁ ମୁଁ ହାଲୋ।
ହଁ କୁହନ୍ତୁ କୁହନ୍ତୁ।
ମାନେ ଦେ ଦିହ ମୁଣ୍ଡ ହେଲେ ମୋ ଶାଶୁଙ୍କର ଟିକିଏ ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ ସିଏ ଟିକିଏ ହଇରାଣହୁଅନ୍ତି। ତ ଅବଶ୍ୟ ମାନେ ହଇରାଣ ହୁଅନ୍ତି। ସିଏ ମାନେ ତାଙ୍କର ଆଣ୍ଠୁ ଗଣ୍ଠି ନା ସିଏ ଚାଲିକି କାମ କଲା ବେଳକୁ ସିଏ ଆଗ ଘଣ୍ଟେଇଥିବ ମାନେ ବସିଥିବେ ପରିବା କାଟିଲା ବେଳକୁ ଉଠିଲା ବେଳକୁ ଅଧଘଣ୍ଟେ ହେଇଯିବ। କାହିଁକି ତାଙ୍କ ଆଣ୍ଠୁଗଣ୍ଠି ପ୍ରୋବ୍ଲେମ। କିନ୍ତୁ ଯଦି ହଁ ଦିହ ମୁଣ୍ଡି ଭଲ ଥାଆନ୍ତା। କିନ୍ତୁ ତାଙ୍କୁ ଏଜ୍ ହେଇନଥାନ୍ତା। ସିଏ କଣ ସାଙ୍ଗେ ସାଙ୍ଗେ ମିଶି କରିଦେଇଥିଲେ। କିନ୍ତୁ ଗୋଟେ କଣ ଗୋଟେ ଯାଆଟେ ହେଇଥିଲେ ଏବେ ଗୋଟେ ସାହସ। ମାନେ ଏଥର ମୁଁ ଗଲେ ଆମ ଘରକୁ ବ କଣ ସିଏ କହନ୍ତି। କିଛି ସମୟ ପାଇଁ ତାଙ୍କ ଶାଶୁକୁ ସିଏ ବି ଦେଖିଦେବେ। ଶାଶୁ ହେଇଥିଲା ମୋର ନୁହଁ ନା ତା
ହଁ ଏଇଟା ଠିକ୍ କଥା କହିଲେ ତାପରେ ଆଉ ଗୋଟେ କଥା ବି ଦେଖନ୍ତୁ। ଯଦି ଆଉ କି ଆମେ ଦେଖ ପାଞ୍ଚ ଭାଇ ଅଛେ ଆମେ। ମାନେ ପାଞ୍ଚ ଭାଇ ଆମେ ବା ବାପା ଦାଦା ହେଇକି ଏମାନେ ପାଞ୍ଚ ଭାଇ ଅଛନ୍ତି। ଦେଖ ଆଉ ଗୋଟେ ଭାଇର ଯାହା ଅସୁବିଧା ଥିବ ଦାଣ୍ଡକୁ ଗଲା ବାହାରକୁ ମାନେ କିଏ କଣ ପଦେ କହିଦେଲାକି କଣ ଇଏକଲା। ତାବିଷୟରେ ଆଉ ଗୋଟେ ଭାଇ ତାର ମାନେ ସାଦାକୁ ତାପଛ ପରେ। ମୋ ଭାଇ କି କାହିଁକି କହିଲା କି। ମୋ ଭାଇ କି ମାନେ ଭାଇ ଥିଲେ ଦେଖ ଭାଇ ଥିଲେ ଆଉ ଗୋଟେ ଭାଇ ପାଇଁ କେତେଇଏ। ମାନେ ଯେତେ ଯାହା କୁହ ମାନେ ଭାଇ ଭାଇ। ବୁଝିପାରୁଚନ୍ତି କି?
ହଁ।
ଆଉ ଏକା ଦେହ ପାା ହେଲେ ବି ଆମେ ଏକା ପଡିଥିବା ଆମେ ଏକା ହେଲେ ଆମକୁକିଏ ନେଇ ପାରି ବ କି ଗୋଟେ ଭାଇ ଥିଲେ ସାଙ୍ଗେ ସାଙ୍ଗେ ମୋ ଭାଇର ଦେହଟା ଖରାପ ମୁଁ ତାକୁ ଡକ୍ଟର କତିକ ଟିକିଏ ନେଇଯିବିି ଟିକିଏ ଦେହଟା ଦେଖେଇଦେବି। ମାନେ ଘର ପରିବାର ଆହା ତାକୁ ହିଁ କୁହନ୍ତି ବଡ ପରିବାର। ବୁଝିପାରୁଛନ୍ତି?
ହଁ ଏଇଟା ଏ ଏନେ ଏଇଟା
ସେ ଆମକୁ ମୋ ସେଠି ଯେତେ ନେଇଯିବୁ। ମୋ ଭାଇ ଦି ଭାଇ ଆମେ ଦି ଭଉଣୀ ଆମେ ତ ବାହା ହେଇସାଇଲୁଣି ଆମେ ଆମେ ଆମ ଶାଶୁଘରେ ହିଁ ରହିବୁ। ମୋ ସାନ ଭାଇର ଯୋଉ ଏବେ ଟିକିଏ ମାନେ ତା ପୋବ୍ଲେମ୍ ହେଲା ଟିକିଏ ତ ସେ ସାଙ୍ଗେ ସାଙ୍ଗେ ଭାଇକି ଫୋନ ମାଇଲାଠୁ ସିଏ ଥିଲା ହେଲେ କଣ ସାଙ୍ଗେ ସାଙ୍ଗେ ମୋ ଭାଇକି ମେଡିକାଲ କୁ ନେଇଗଲା ସାନଟାକୁ। ତ ସିଏ ନଥିଲେ ସିଏ ଏଇଖଣି ହଇରାଣ ହେଇଥାନ୍ତା। ମୋ ବୋଉ ଏକେଲାରେ। ତାକୁ କୁଆଡ଼େ ନେଇକି ଯା ଆ ସିଏ ତ ଏତେ ବାହାର କଥା କିଛି ଏତେ ଜାଣିନି। ତ ସିଏ ହଇରାଣ ହେଇଥାନ୍ତା ହେନା।
ପରିବାର ବହୁତ୍ ଆଉ ଗୋଟେ ଥିବେ ଆଉ ଗୋଟେ ଜାଣିଥିବେ। ମାନେ ଆଜି ଗୋଟେ ଏକାଠି ରୋଷେଇ ହୋଉଚି। ମାନେ ବଡ ପରିବାର ମାନେ ବଡ ଡେକଚି ବଡ ହାଣ୍ଡି ସବୁ ବସିବ। ଏକାଠି ରୋଷେଇ ଟା ମାନେ ବହୁତ୍। ଖୁସି ଲାଗେ ସେଇଟା ମାନେ ଏକାଠି ବସିକି ଖାଇବା। ହଁ। ମଜା ଅଲଗା, ମାନେ ଏକାଠି ବସିକି ଖାଇବା। ଆଉ ସବୁ ମାନେ ପର୍ବପର୍ବାଣୀ କି ସମସ୍ତେ ତାପରେ ଦେଖବ ଏକାଠି ହବା ଆଗ ଆମେ ଯାଇଥାଥିବା ବାପ। ଘରୁ ଆମ ଆମ ଘର କଥା କହୁଛି ମୋ ବାପା ଘର କଥା। ମାନେ ଦେଖିବ ସେଠିକି ଆମେ ଯାଇଥିବୁ ମୋ ମାନେ କଣ ଗୋଟେ ପର୍ବପର୍ବାଣୀ ହେଲା ମୋ ପିଇସି। ମାନେ ହୁଅନ୍ତୁ କି ମୋ ଭଉଣୀ। ଆଉ ମାନେ ସମସ୍ତେ ଆସିଥିବେ ଗୋଟେ ଏକାଠି ହେବା ମାନେ ଏକାଠି ବସିକି ସେଇଟା ଖାଇବା, ବୁଲାବୁଲି କରିବା। ଆମର ପୋଖରୀ ଆଡେ ଯିବା ଆମ ବିଲ ଆଡେ ସିଆଡେ ବୁଲାବୁଲି କରିବା ମାନେ ବହୁତ ଗୁଡେ। ଖୁସି ଲାଗେ ମାନେ ଏକାଠି ହେବାଟା ଏଇଠି ମାନେ ଏଠି କଣ ସେଇଟା। ଏକାଟା ମାନେ ଏକା ମୁଁ ବହୁତ ମୁଁ ବି ଗୋଟାଏ ପୁଅ ମୋର ମୋର ଯାଆ ହେରିକା କେହି ନାହାନ୍ତି। ମୁଁ ଗୋଟାଏ ପୁଅ ଆମ ଖଞ୍ଜାରେ ସେମିତି ଅଛନ୍ତି କିନ୍ତୁ ମୁଁ ଗୋଟାଏ ପୁଅ। ମୋ ଶାଶୁର ଆଉ ଶାଶୁ ଗୋଟେଏ ସେମାନେ ଗୋଟେ ଆଉ ତାଙ୍କର। ଗୋଟଏ ଭଉଣୀ ଗୋଟାଏ ସେ ବାହା ଯାଇଛନ୍ତି।
ମୋର ବି ସିଏ ମୋ ଭଉଣୀ ବି ମୋ ନଣନ୍ଦ ଯିଏ ସିଏ ବାହା ଯାଇଛନ୍ତି ଯିଏ ବାପା ମାଙ୍କର ଗୋଟେ। ଗୋଟେବେଲି ପୁଅଝିଅ, ଝିଅ ବାହା ହୋଇସାରିଲେଣି। ପୁଅ ଗୋଟେ ପୁଅର ଗୋଟେଏ ପୁଅ।
ହଁ ଏଇ ଏଇ। ହଁ ସମସ୍ତେ କିନ୍ତୁ ଦେଖ ଆଜିକାଲି ଯୁଗରେ କିନ୍ତୁ ସବୁ ଛୋଟ ପରିବାର ଖୋଜୁଛନ୍ତି। ମାନେ ଆମେ କେମିତି ଆମେ। ସମସ୍ତେ ଦୁ ଜଣ ହେଲେ ଆମର ଛୁଆ ଗୋଟେ ମାନେ ଦିଟା ବି ଛୁଆ ବି କରୁନାହାନ୍ତି ଆମର ଗୋଟାଏ ଛୁଆ। ମାନେ ସୁଖୀ ପରିବାର କିନ୍ତୁ, ଭାବୁନାହାନ୍ତି ଭବିଷ୍ୟତରେ ଆଗକୁ ପଛକୁ କେହି ଠିଆ ହେବା ପାଇଁ। କେହି ନାହାନ୍ତି ବୁଝିପାରୁଛନ୍ତି କି ହଁ।
ମାନେ ଆମେ ଦି ଜଣ ଆମର ଗୋଟେ ଆଗରୁ ଥିଲା ଆମେ ଦୁଇ ଆମର ଚାରି ତାପରେ ହେଲା ଆମେ ଦୁଇ ଆମର ଦୁଇ ଏବେ। ହଁ ଏବେ ହେଲାଣି ଆମେ ଦୁଇ ଆମର ଗୋଟେ।
ହଁ ଏମିତି ହିଁ ଲୋକ ଚଳ ଲୋକଙ୍କ ମନ ପା କେମିତି ମାନେ କେମତି ଆମେ ଏକା ରହିବୁ। ଲୋକ ଚାହୁଁଛନ୍ତିଛନ୍ତି ଆମେ ଏକା ରହିବୁ, ପରିବାର ଲୋକ କେହି ଚାହୁଁନାହାନ୍ତି।
ଛୁଆ ଛୁଆ ଅଧିକ କରିବୁନି ମାନେ। ଆଉ ମୁଁ ଛୁଆ ଅଧିକା କଲେ, ମୁଁ ମୋ ସମୟ ଟାକୁ ବାହାର କରିପାରିନି। ମୁଁ ମୋର ଇଛା ଥିବ ମୁଁ ମାରିବାକୁ ପଡିବ ଏଇଟା ହଉଛି କଥା।
ହଁ ଏଇଟା ଠିକ କଥା କହିଲେ ଲୋକ ବା ଚାହୁଁଛନ୍ତି ଏକା କିନ୍ତୁ ଏକାଟା କିନ୍ତୁ, ଠିକ କି ଗୋଟେ ବିପଦ ପଡିବ ଆଜ୍ଞା, ଖଞ୍ଜା ଲୋକ ଥିଲେ ଆମ ଭାଇ ଭାଇ ବନ୍ଧୁ ଗୋଟେ ମାନେ ଗୋଟେ ଦରକାର ହେଲେ ସେମାନେ ବି ସାହାଯ୍ୟ କରୁଛନ୍ତି ବୁଝି ପାରୁଛନ୍ତି କି। ଆଉ ଏଇଭଳିଆ ଇଏ ଆଉ ଲୋକ ଆଜିକାଲି। ତ ସବୁ ତ ଚାହୁଁଛନ୍ତି ମନ ତାଙ୍କର ଏକା, ଆମେ କେତି ଏକା ରହିବୁ ଚାରିକାନ୍ଥ ଭିତରେ ରହିବୁ। ଆଉ ଆମର ମାନେ ନିଜେ ଯାହା ଜିନିଷ କିଣା କିିଣି କରିକି ନିଜେ ଆମର।
ମାନେ କାହାକୁ ବାଣ୍ଟିକୁ ମାନେ ଗୋଟେ ଜିନିଷ କୁ ଆଉ ଜଣଙ୍କ ସହିତ ବାଣ୍ଟିବାକୁ ପଡିବନିବୋଲି ସେଥିପାଇଁ ସେ କହିବେ ମୁଁ ଆମେ ଆମର ଅଲଗା ରହିବୁ ଠିକ ଆମ ପାଇଁ।
ହଁ,